ହ୍ୟାଲୋ
ଭାଇ ଶୁଭ ସନ୍ଧ୍ୟା।
ବ ସଂଧ୍ୟା
ଆଉ ଭଲ ଅଛୁ।
ହଁ ରହେ ଭଲ ଭଲ ଅଛ।
ହଁ ଚାଲିଚି ଆଉ।
କଁ ଚାଲିଛି?
ଫଗ୍
ଆଁ
ସବୁ ଚାଲିଛି ଏଠି ଆଉ କିଏ ଅ ସ୍ଥିର ହେଇକି ଅଛି କି।
କଣ କହିଦେଲା
ଆଁ ନାଇଁ ଗୋଟେ ମଝିରେ ଚାଲି ନଥିଲା ଗୋଟ କଣ ଚାଲିଛି ଫଗ୍
ଆଚ୍ଛା ଆଚ୍ଛା।
ହୁଁ।
ହଁ ହଁ।
ଏ ଦୁନିଆରେ ସବୁ ଚଳଚଞ୍ଚଳ ଆଉ ଦୁଃଖେ ସୁଖେ ଭଲରେ ମନ୍ଦରେ ସମସ୍ତ ଆଗକୁ ବଢି ଚାଲିଛନ୍ତି।
ହଁ ହ।
ଆଉ କିଏ ଗୋଟା ଠି ରହୁଛି।
ଏଇତ ସଂସାର ଆଉ ଆଗୁକୁ ଉଥାନ ପଥାନ ଚାଲିବ ଆଉ।
ହଁ ପରିବର୍ତ୍ତନ ହଉଛି ଦୁନିଆର ସବୁଠାରୁ ବଡ଼ ନିୟମ ଉ ତେଣୁ ପରିବର୍ତ୍ତନ ହବାକୁ ପଢିବ ଆଗକୁ ବଢିବାକୁ ପଡ଼ିବ ଆଉ।
ଆଉ କଣ ଖାଇଥିଲ?
ଖାଇଥିଲି ଦି ପହରରେ ତ ଖାଇଥିଲି ମଧ୍ୟାହ୍ନ ଭୋଜନ ତାପରେ ରୁମ୍ କୁ ଆସିକି ଟିକେ କାକୁଡିରେ ଟିକେ ଲୁଣ ଲଙ୍କା ମାରି ଖାଇ ଥିଲି ଉ।
ହୁଁ
କାକୁଡି ଗୁଡା ଥିଲା ତ କାଲି ଗାଁକୁ ଯିବିଭାରି ଭାବୁଛି।
ହ
ତେଣୁ ପରିଆ ପତ୍ର ସବୁସ୍ ହଁ ପହର ଦିନ ସରକାରୀ ଛୁଟି। ଗାଁ ଆଡେ ଯାଇକି ଟିକେ ବୁଲିକି ଆସିବା ଭାରି। ହେଲା କିି ମର୍ଣିଂ କ୍ଲାସ ଟା କରିଦେଇକି ଗାଁ ରେ ଦି ତିନି ଦିନି କାଟିଦବା ଆଉ।
ହ ତା ଆ
ଆ ଗାଁ ରେ ସମୟ ଟା କାଟିବାର ଅଛି ଗୋଟେ ମଜା ଅଲଗା ସେଇ ଯୋଉ ଶାନ୍ତି ଶାନ୍ତି ମୈତ୍ରୀ ପ୍ରୀତି ଭାବ ଗାଁର ମିଳିବନି ପଇସା ଥିଲେ ହବ ସବୁ ଜାଗାରେ ଗାଁ ଟା ଗାଁ। ଯୋଉଠି ପିଲା ହଁ ଯୋଉଠି ଜନ୍ମ ହେଇଛେ ପିଲା ବେଳେ ବଢିଛେ ଯୋଉ ଦାଣ୍ଡ ରେ ଖେଳିଛେ ବୁଲିଛେ ସାଙ୍ଗସାଥି ମାନଙ୍କ ସାଙ୍ଗରେ ଆଉ ସେଇ ସବୁ କଣ ଭୁଲି ହବ ଯେତେ ଆଗକୁ ବ
ହଁ ଭାଇ ସେ ଖେଳ ଅଲଗା ଗୋଲ୍ ତେବେ ସେ ଖେଳଟା ଭୁଲି ଯିବାର ହଉଛି ମାନେ ପିଲା ଆଉ ଖେଳୁନାହାନ୍ତି ସେଇଭଳିଆ ଖେଳ।
ନା ସେଇଆ ବା ମୁଁ ସେଇଆା ମୁଁ ଏବେ ମ ଝିରେ ଆମ ଗାଁକୁ ଯାଇଥିଲି ହେଲା କି ସେ ପିଲାମାନୁ କୁଏ ମୁଁ ମାନେ ଆମ ଗାଁ କ କଂକ୍ରିଟି ହେଇଥିଲା ମୁଁ ଦେଖିବାରେ କଂକ୍ରିଟ୍ ହେଇଯାଇଛି ଆମ ଗାଁ ଦାଣ୍ଡ।
ହଁ।
ସେ କଂକ୍ରିଟ ହେଇଥିଲା ଯେ ତଥାପି ମାନେ ଭାଙ୍ଗି ଯାଇଥିଲା ଗୁଡି ଗୁଡା ବାହାରିଥିଲା ହେଲା କି
ହୁଁ ହୁଁ
ସେଇ ଗୋଡିରେ ମାନେ ଏମିତି ବାହାରିକି ସେଇ ଚିପ୍ସ ରେ ଆମେ କବାଡି ଖେଳିବୁ ମାନେ ଖେଳର ଏତେ ନିଶା ମାନେ ରାତି ସନ୍ଧ୍ୟା ହେଇଯିବ ମାନେ କବାଡି ଖେଳ ହବ ସେଇ ଭଙ୍ଗା ରାସ୍ତାରେ ମାନେ ମେଣ୍ଟାଲ ପୁର ବାହାରିକିଥିବ ପଡିଗଲେ ପୁର ଛିଡିଯିବ ଗୋଡ ହାତ। ସେଇଥିରେ ବି ମାନେ ଖେଳ ହଉଥିଲା ହଁ ଖେଳର ମ ମଜା ଅଲଗା ସେ ଅଲଗା ମଜା ସେ ଚୋର ପୁଲିସ ଖେଳ ଏଇ କବାଡି ଖେଳ ଆଉ ଏବେ ପିଲାତ ଅ ମାନେ ଏ ଖାଲି ମୋବାଇଲ ଧରିପକେଇଲେ ଅନଲାଇନରେ ଗେମ୍ ପବଜି ଫ୍ରି ଫାୟାର୍ ଏଇ ସବୁ ଆଉ ଆଗରୁ ତ ମାନେ କ୍ରିକେଟ ଖେଳିବା ପାଇଁ ପିଲା ପଡିଆରେ ଚାରିଟା ବେଳେ ଏତେ ମାଡ ଗଡ ମାନେ ପିଲା ବସନ୍ତି ଆମେ ଆମେ ବଲ ଆମେ ବଲ ଗୋଟେଇବୁ ଆଗ ଛଅ ସାତ ଦିନ ଯିବୁ ମାନେ ପଡିଆରେ ଆଗ ବଲ୍ ଗୋଟେକି ଦବୁ ପଛ ପଟୁ ତାପରେ ସେତେବେଳେ ଛୋଟ ପିଲା ହେଇଥିଲୁ ତାପରେ ଧୀରେ ଧୀରେ ଖେଳ ଦେଖେଇଲେ ସେମାନେ ମାନେ ଭାଗ ବାଣ୍ଟିବେ ତାପରେ ଖେଲେଇବେ। ହେଲା କି ଆଉ ଏବେ ତ ପିଲା ହଁ ଆଉ ଏବେ ତ ପିଲା ହଉନାହାନ୍ତି ପଡିଆରେ ଆଉ ବସି ବସିକା ସେଇ ଆମର ଗାଁ ରେ ସେଇ ଆଠ ଦଶ ହଉଛନ୍ତି ତାଙ୍କୁ ନେଇକି ସଟ ଗ୍ରାଉଣ୍ଡ ଖେଳ ହଉଛି ଆଉ ଖା ଚାରି ଛକା ଫକା ନାଇଁ ଆଉ ସେ ଖେଳ ସେ ପିଲାଦିନ ଆଉ
ଆଉ ତ ଛ ଆଉ ତ ଛକା ଖେଳ ନାହିଁ
ଉ ନା ପିଲା ତ ହଉନାହାନ୍ତି ଆଉ ଆଗରୁ ପିଲା ବସିବେ ବାହାରେ ନାଇଁରେ ଭାଇ ହେଲା ଏଗାର ଏଗାର ହେଇଗଲାଣି ତମେ ଦି ବର୍ଷ ହୁଁ
ଆଉ ଖେଳ ଦେଖିବାକୁ ପସନ୍ଦ କରନ୍ତି ଖେଳିବାକୁ ପସନ୍ଦ କରନ୍ତିନି
ନା ଆଉ ଅଳସୁଆ ହେଇଗଲାଣି ସବୁ
ହୁଁ ତାପରେ ପିଲାବେଳ ଖେଳ ଯେତିକି ହୁଁ ପିଲା ବେଳେ କେତେ ଖେଳ ଚଳୁଥିଲେ ଯେମିତି କହିଲେ ଆପଣ ଗୋଟେ କଣ କହିଲେ ଏବେ
କବାଡି ଚୋର ପୁଲିସ କବାଡି
ପିଲା ଆସିକି ବସନ୍ତିରେ ଚାଲ ଖେଳିବା ଆସିକି କହିବେ
ହଁ ପୁରା ସନ୍ଧ୍ୟାବେେଳେ ମାନେ ଆମେ ଦଶଟାରୁ ଚାରିଟା ସ୍କୁଲ ଯିବୁ ମାନେ ସକାଳୁ ଛଅଟାରୁ ନଅଟା ସ୍କୁ ଲ ଟିଉସନ ତାପରେ ଦଶ ଟାରୁ ଚା ଟା ସ୍କୁଲ ତାପରେ ପୁଣି ଛଅ ମାନେ ଚାରିଟ ର ଛଅଟା ଟିଉସନ ଛଅଟ ର ବ୍ୟାଗ ପକେଇ ମାନେ ଟିଉସନ ଛୁଟି ହେଇନଥିବ ତ ଛୁଟି ହବା ଟାଇମ ରୁ ଆମର ମାନେ ମନରେ ଭାବନା ଯେ କେତବେଳେ ଗାଁ ରେ ପହଞ୍ଚିବୁ ବ୍ୟାଗ ଫ ପକେଇ ଦେଇକି ଖେଳ
ପ୍ଲାନ୍ ହେଇଯାଇଥିବ ଆଗୁଆ ଯେ ଏଇ ଏଇ ଖେଳ ହବ ଆଉ
ହଁଉ ଏଇ ଚୋର ପୋଲିସ ଖେଳିବା କି କଣ ଏଇ ଯୋଉ ଉ ମଜା ଆଉ କାଇଁ ହୁଁ ପିଲାମାନେ ତ ଆଜିକାଲି ଖାଲି ଗେମ୍ ଖେଳିଲେ ଅନଲାଇନ ଆଉ କଣ କରିବେ ମୁଁ ଏବେ ସେଇ ଆମ ଗାଁକୁ ଯଉ ଯା - ଲି ଗାଁ ପିଲାଙ୍କୁ ପାଟି କରୁଥିଲି କଣ ଖାଲି ଦିନ ରାତି ମୋବାଇଲ ଗୁଡା ଧରିକି ଖାଲି ମାର ମାର ମାର ତାକୁ ଧ ଧ ଧ ହେଇ ଦେଖ ଦେଖ ଦେଖ ଦେଖ ଭାଇ କଣ ଇଏ ହୁଁ
ଆଉ କଣ ଖେଳୁଥିଲ?
ନାଇଁ ମୋ ସେଇ ତ କବାଡି ଚୋର ପୁଲିସ ଖେଳୁ ଆଉ ଏମିତି ଦଉଡା ଦୌଡି। ଆଉ କଣ ହିଁ
ସାଙ୍ଗସାଥି ଅଛନ୍ତି ନାଇଁ ଗାଁରେ ଏବେ
ହଁ ଗାଁରେ ପ୍ରାୟ ନାହାନ୍ତି ଏବେ ସବୁ ମାନେ ଆମ ବୟ ଯୋଉ ମାନେ ସେ ବାହାରକୁ ସବୁ ପଳେଇଲେଣି ବୁଝିଲୁ
ହଁ ହଁ ହଁ।
ରୋଜଗାର ସମୟ ହେଲାଣି ପରିବାର ସେମାନଙ୍କ ଉପରେ ନିର୍ଭରଶୀଳ ହେଲେଣି ତେଣୁ ସେମାନେ ବାହାରକୁ ଯାଇକି ଜୀବିକା ନିର୍ବାହ କରୁଛନ୍ତି ଆଉ ଛୋଟ ପିଲା ଗୁଡା ଗାଁରେ ଅଛନ୍ତି ଆଉ ଆମଠୁ ଯୋଉମାନେ ସାନ ଆଉ ଆ ଗାଁରେ ବି ଆଉ ପିଲା ରହୁନାହାନ୍ତି।
କଣ ଖେଳ ଖେଳୁଥିଲ ଚୋର ପୋଲିସ ଆମର ଗୋଟେ ସେ ଖେଳ ଥିଲା କଣ ଖେଳ ତ ନା ମୋର ମନେ ପଡୁନି ନାହିଁ ଯୋଉ ଗାତ କରିକି ତାକୁ ବାଡିରେ ମାରିକି ମାନେ ସେ ଯେମିତି ମାପି ମାପି ଆସିବ ସେଗୁରା କଣ କହୁନା ତୁଙ୍ଗି ବିିଲ ହଁ ସେଇ ଖେଳ ସେଇ ଖେଳ ଖେଳୁନାହାନ୍ତି ପିଲା
ସେ ପୁରା ବିପଦମୟରେ ବାବା
ଉଁ
ସେ ବିପଦପୂର୍ଣ୍ଣ ଖେଳ।
କେମତି।
ଆଉ କେମିତି ବୋଲେ ସେଟା ବାଢେଇବୁ ମାରିବୁ କା ଆଖି ପାଖିରେ ପସିବ କଣ ହବ? ପଶିଚି ନା ପିଲାଙ୍କର ଏମିତି ଆଉ। ମାନେ ସେ ଯୋଉ ଦିପଟ ମୁନିଆ ହେଇକି ଥିବ ନା।
ହଁ
ଏ ଗୋଟେ ଗୋଟା ବାଡିବୁ ବାଡେଇକି ତାକୁ ଜୋରିଆ ବା ପିଟିବୁ ଜୋରିଆ ପିଟି ସେ ଯାଇକି ଆଗରେ କାହା ଦେହରେ ବାଜିବ କାହା ଦେହରେ କଣ ହବ?
ଓ ହୋଁ ନାଇଁ ଯୋଉ ନଡିଆ ଡବା ନଡିଆ ଡବା ଖେଳ।
ହଁ
ନଡିଆ ତେଲ ଡବାରେ ଯୋଉ ଖେଳ ହଉଥିବ।
ହଁ ହଁ ହଁ ସବୁ ଖେଳ ହେଇଛି ଆଉ ଗୋଟେ କଣ? ମଝିରେ ଆସିଲା ଗୋଟେ କାଠି ଖେଳ ମାନେ ତଳକୁ ନଇକି କାଠି ଟା ମାରିବ। ଯାହା କାଠିଟା ବେଶୀ ମାନେ ସବୁଠୁ କମ ବାଟା ଯିବ ସିଏ ମାଡ଼ ହବ ବୁଝିଲୁ।
ହଁ ହଁ କେମିତି ସେଇଟା।
ହଁ ମାନେ ଏମତି ଧାଡି ହେଇକି ଠିଆ ହେବେ ପିଲା ହେଲା।
ହଁ
ବାଡି ଗୁଡା ଧରିବେ ଲମ୍ବା ଲମ୍ବା ଏଇ ସବୁ ଗୋଟେ ମି ମାନେ ଗୋଟେ ମିଟର ଦି ମିର ଗୋଟେ ମିଟର ଭଳିଆ ବାଡି ହେଇଥିବ ହେଲା।
ହଁ
ସେ ତଳକୁ ନଇଁକି ମାନେ ପଛ ପଟିଆ ଅନେଇକି ମାରିବୁ ଗୋଡ ଭି ତରେ ହେଲା ଯା ମାନେ ମାରିବେ ଦଶ ପନ୍ଦର ପିଲା ହେଲା।
ହଁ।
ଯାହାର ସବୁଠୁ କମ ଯିବ ସିଏ ସେଇ ଥିରେ ମାଡ ହବ ହେଲା।
ହଁ।
ତା ବାଡି ଟା ମାନେ ସେଇଥିରେ କଁ ନିଆ ହବ ସିଏ ଦବ ମାନେ ମୋ ପଥର ଦବ ନହେଲେ କାଠ ଦବ କି କାଚ ଦବ ଏମତି କଁ ଦବ ହେଲେ ପ ପଥର ଆଉ ପଥର ପ୍ରାୟ ଦିଅନ୍ତି ହେଲା ତ ସେ ପ ମାନେ ସିଏ ଯୋଉ ସିଏ ହଉଛି ମାଳ ମାନେ ଯେମିତି ଛୁଆ ଅଛୁଆ ଭଳିଆ।
ହଁ।
ହେଲା ସିଏ ତା ବାଡି ପାଖରେ ରହିବ।
ହଁ।
ଚାରି ଆଉ ଚାରିପଟେ ଯେଉଁ ପଥର ଥିବ ସେଇ ପଥରକୁ ବାଡ଼ି ଦେଇକି ପିଲା ରହିବେ ହେଲା।
ଅ ହଁ।
ଆଉ ଗୋଟେ ଯୋଉ ଯୋଉ ଗାରରୁ ଆମେ ମାରିଥିବୁ ସବୁ ପଛକୁ ଇଏ କରିକି ସେଇଠି ଗୋଟେ ଗାର ଥିବ। ସେ ସେଇଠୁ ଦୂରକୁ ଦୂରକୁ ତା ବାଡେକି ନବୁ।
ହଁ ସେ ସେଇ ବାଟେ ଡେଇଁବ ଆଉ।
ହଁ ତାପରେ ସିଏ ଯୋଉଠି ଛୁଇଁ ଦେଲା କାହାକୁ ସିଏ ସେଇଠି ଇଏ ହେଇଯିବ ତା ବାଡିଆକୁ କେହି ବାଡେଇବେନି ଆଉ।
ହଁ ପୁଣି ତା ବାଡେ ବାଡେ ଚାଲିବ ଆଉ।
ତା ନାଇଁଁ ନାଇଁ ସିଏ ସେଇଠୁ ବୋହିକି ଆଣିବ ଯୋଉ କାଆ ବୋହିକି ଆଣନ୍ତି। ହଁ। ବାଡ଼ ଧରିକି ଗୋଟେ ଗୋଟେ ଗୋଡରେ ତାକୁ ଦିଆହବ କେମିତି କଁ ହେଇକି ଆସିବ ଆଉ।
ଆଚ୍ଛା ଆଚ୍ଛା।
ଆଉ ପୁଣି ବାଟି ଖେଳ ପୁଣି ଓହ ବାଟି ଖେଳ ସେ ଗୋଟେ ମଜା ଅଲଗା।
ହଁ କାହାର କେତେ ବାଟ ଯାଉଛି।
କାହାର କେତେବାଟ ଯାଉଛି ମାନେ ଯେତେବେଳେ ଆମେ ଅଷ୍ଟମ ନବମରେ ପଢୁଥିଲୁ ସ୍କୁଲରେ ହେଲା, ସେତେବେଳେ ପ୍ରାୟ ଶିକ୍ଷକ ନଥିଲା ଆମ ବିଦ୍ୟାଳୟରେ।
ହଁ ହଁ।
ତେଣୁ କଁ କରିବୁ ନା ବର୍ଷା ମାନେ ଖରା ଦିନ ଯାକ ତ ଖରା ଦିନ ଶୀତ ଦିନ ଖାଲି କ୍ରିକେଟେ ଖେଳ ପ୍ରାର୍ଥନା ସାରିକି ମାନେ ଖେଳିବାକୁ ପଳେଇବୁ ଯେହେତୁ ସାର ନାହାନ୍ତି ମାନେ ଦି ଜଣ ଦି ଜଣ ସାରେ ଶହେ ଦେଢଶହ ପିଲା ବୁଝିପାରୁଚୁ? ମାନେ ପିଲ୍ ସାରେ ତ ଅଫିସ କାମ କରିବାରେ ବ୍ୟସ୍ତ ଆଉ।
ହଁ ଅହ।
ଆମେ ତ ଶୀତଦିନ ଖରାଦିନେ ଗଲା କ୍ରିକେଟ୍ ଖେଳରେ। ପଛପଟେ ଶାଗୁଆନ ଫିଲ୍ଡି ଗୋଟେ ଥିବ ସେଇଠି ମାନେ ଦିନଯାକ ଖେଳ ହଉଥିବ କ୍ରିକେଟ ଖେଳ। ଖାଲି ମଧ୍ୟାନ ଭୋଜନ ଟା ଖାଇବାକୁ ଆସିବୁ। ହେଲା ଆଉ ବର୍ଷା ବର୍ଷା ଦିନେ ତ ବାଟି ଖେଳ ହବ ଆଉ। ଗୋଟେ ଦିନ ଏମିତି ବାଟି ଖେଳୁଛୁ ଆମ ହେଡ ସାରେ ଦେଖିଦେଲେ ଆଉ।
ଓହୋ।
ବୁଲେଇ ବୁଲେଇ ବାଡେଇଲେ ଆମେ ଧାଇଁଲୁ ପାଚିରି ଫାଚିରି ଡେଇଁକି ସେଇ ଯୋଉ ମଜା।
ହଁ ହଁ।
ଆଉ ସେ ମଜା ନାହିଁ ସେ ପୁରୁଣା ଦିନ କୁଆଡ଼େ ଗଲା ସବୁ।
ହଁ।
ମନେ ପଡ଼ିଯାଉଛି ସବୁ ଗାଁକୁ ଗଲେ ଆଉ।
ହଁ ଖାଲି ବା ବାଟି ଖେଳ ଆଉ ଯୋଉ ବାଟି ଖେଳୁନାହାନ୍ତି ତମ କୁ? ତୁ ସିମେଟ୍ ବାଟି ଆସୁଥିଲା ପଥର ବାଟି।
ହଁ ହଁ ହଁ କାଚ କାଚ କାଚଗୁଲି ବି ଆସୁଥିଲା ସବୁ ଆସୁଥିଲା।
ତା ବାଟି ମାରିକି କିଏ ଫଟେଇ ପାରୁଛି ନା।
ହଁ ବାଟି ଖେଳ ନଟୁ ଖେଳ।
ଓ ନଟୁ ଖେଳ ସେ ଗୋଟେ ଅଲଗା।
ନଟୁ କିଣିବା ପାଇଁ ଗୋଟେ ସେ ଗୋଟେ ଇଏ ଘରେ ପଇସା ମଗାହବ ପାଞ୍ଚ ଟଙ୍କା ଦଶ ଟଙ୍କା। ନଟୁ କିଣିବା ପାଇଁ ସେ ଗୋଟେ ମାନେ ଅଲଗା ମଜା ହଁ। ହଁ ଆଉ କାହିଁ ଆଉ ଏ ଏଇ ଏଇ ଯୋଉ ପିଲାମାନେ ବାହାରୁଛନ୍ତି ଏବେ। ଏ ସେ ବାଟି ବା ମାଟି ଜାଣିବେ ନା ନଟୁ ଜାଣିବେ ନା ପିଲି ଟୁଙ୍ଗି ଜାଣିବେ ନା କଣ? କିଛି ମାନେ ଜାଣୁନାହାନ୍ତି ଯାହା ହୋଉ ସେଥିପାଇଁ ଗୋଟେ ଗୋଟେ ମାନେ ମନ ଭିତରେ ଗୋଟେ ଭଲ ଲାଗେ ଯେ ଯାହା ଆମେ ସବୁ କିିଛି ଦେଖିପାରିଲେ। ମାନେ ସେଇ ଯୋଉ ହଁ ସେଇ ପୁରାତନ ଭିତରେ ବି ଦେଖି ପାରିଲେ। ନୂତନତା ବି ଦେଖିଲେ ସବୁ କିିଛି ଆମ ଦେହରେ ଛୁଇଁ ଯାଇଛି।
ହୋଉ ଆଉ ହୋଉ।
ସେଇଟା ଗୋଟେ ଭଲ ଲାଗେ ଆଉ।
ହୋଉ।
ଓହୋ ହୋଉ ଯାହା ତୁ କଣ ଖିଆ ପିଆ କରିନୁ ବୋଲି ଖାଇବୁ ମୁଁ ବି ଯାଉଛି ଆଉ ହୋଉ ରଖିଲି ତାହେଲେ।